ହ୍ୟାଲୋ ଜୟ ଜଣ ବନ୍ଧୁ ଶୁଭ ସକାଳ ସରି ଶୁଭ ସନ୍ଧ୍ୟା। ବନ୍ଧୁ ବନ୍ଧୁ କଣ ଚାଲିଛି?
ବନ୍ଧୁ ଏବେ ଶୁଭ ସନ୍ଧ୍ୟା ସକାଳୁ
ବନ୍ଧୁ
ହ୍ୟାଲୋ।
ବନ୍ଧୁ କଣ ଚାଷ ବାସ ହେଲାଣି ନା ନାଇଁ ଆପଣ ଆଡେ
ଆମ ଆଡେ ଚାଷର ପ୍ରଭାବ ଏଇା ବହୁତ କମ୍ ଅଛି। ଯେହେତୁ ବର୍ଷାର ଯୁଗ ବହୁତ ଆଗକୁ ଚାଲିୁଛି ତ ସେଥିପାଇଁ ଚାଷ ର କମ ଚାଲିଚି କିନ୍ତ ଚାଷ ହବ ନିଶ୍ଚିନ୍ତ ଭାବରେ।
ନନ୍ଦୁ ତଳି ଫଳି ପହିଲାଣି ଧାନ ତଳି
ନାଇଁ ବନ୍ଧୁ ତଳିର ଏବେ ଯୋଗାଯୋଗ ତ ହେଇନି ଠିକ୍ ସେ କିନ୍ତୁ ଆସ୍ତେ ଆସ୍ତେ ତ ବିଲ ହଣାହଣି ଚାଲିଛି ତଳି ପଡ଼ିବ। ଆପଣଙ୍କର
ନାଇଁ ଆମର ତ ପଡିନି ବିଲ ତ ହଣା ହେଇନି ଆଉ ପଡିବ
ଆଚ୍ଛା ଆପଣଙ୍କ ବାପା କଣ କରନ୍ତି।
ବାପା ଅଛନ୍ତି ଆରାଇ ଅଛନ୍ତି ବଡଭ ପାହାଡ ପଞ୍ଚାୟତ।
ବଡ଼ଗଡ଼ି ଗାଁର ପଞ୍ଚାୟତରେ ଆଜ୍ଞା ଆଉ ବୋଉ ଅଙ୍ଗନମାଡ଼ିରେ ଅଛନ୍ତି ବୋଧେ
ନା ବୋଉ ଅଙ୍ଗନଡିରେ ନାହାନ୍ତି ବୋଉ ଘରେ ଅସଛନ୍ତି। ଆପଣ ବାପା କଣ କରୁଛନ୍ତି।
ମୋ ବାପା ଅଛନ୍ତି ପାଣ କୋଇଲରେ ଅଛନ୍ତି। ହୋମ ଗାର୍ଡ଼ରେ
ପାଣି କୋଇଲି ପାଇଲେ ଏକାଥରେ ପୋଟ୍।
ଥନାବା ସେଇ ହୋମ୍ ଗାଢ ଥନା।
ଆଉ ବନ୍ଧୁ ଆଉ କଣ କୁହନ୍ତୁ।
ବନ୍ଧୁ ଆପଣ କ ଖାଇଥିଲେ ଆଜି।
ହ ବନ୍ଧୁ ମୋର ତ ପେଟ ଟା ଦି ତିନି ଦିନ ହେଲା ଖରାପ ହେଇଛି। ଖାଲି ଟାଣୁଛି ମୁଁ କିଛି ଖାଇପାରୁନି ବନ୍ଧୁ।
ଏ ମୋର ତ କାଲି ପେଟ ଖରାପ ହେଲା ନାଳଝାଡା ହେଲା।
କଁ କହିଲେ।
ମୋର କାଲି ତ ପେଟ ଖରାପ ହେଲା। ଜୋରେ ନାଳ ଝାଡା ହେଲା ସେଥିପାଇଁ। ଆଜ୍ଞା ଶୁଣନ୍ତୁ। ନାଇଁ ଆଜ୍ଞାଋତୁର ପରିବର୍ତନ ଆସ୍ତେ ଆସ୍ତେ ଭଳି ଲାଗିଛି ବୁଝିପାରିଲେ କି।
ହାଁ ସେଇଥିପାଇଁ ପେଟ ଟା ମୋର କଣ ହଉଛି ଭଲ ହଉନି।
ଆପନ ସବୁବେଳେ ତେଲ ଭାଜି ଖାଇଲେ ବରା, ପିଆଜି, ପକୁଡ଼ି, ଏଇ ସବୁ ଯଉ ଖାଉଛନ୍ତି। ସେଥିପାଇଁ ଦେହ ବହୁତ କ୍ଷତି ହେଉଛି।
ହଁ ଠିକ୍ କହିଛନ୍ତି ବନ୍ଧୁ କିନ୍ତୁ ଦି ତିନି ଦିନ ହେଲାଣି କିନ୍ତୁ ସେଇ କମୁନି ସେ ପେଟଟା।
ଆପଣ ବେଲପତର ଖାଆନ୍ତୁ ସକାଳୁ ଉଠି କି।
ବେଲ ଭତର କାମ ଦଉନି।
ନାଇଁ ନାଇଁ ଆପଣ ଗୋଟେ କାମ କରିବେ ପାଞ୍ଚଟା ବେଲେ ପତର ଆଣିବେ। ଟିକେ ଗୋଲମରିଚ ପକେଇଦେବେ ବୁଝିଲେ କି। ଆରେ ଔଷଧୀୟ ଗୁଣ ରହୁଛି ତ ବେଲପତ୍ର ଗଛରେ ଆପଣ ତାକୁ। ଯଦିଓ ରହିିହଉଥିବ ଆପଣ ପକାଇଦେଇ କି ଏକାଥର ପାଟିରେ ପକେଇଦେଇକି ପାକେ।
ଆପଣ ଠିକି ରେ କୁହନ୍ତୁ କ କହୁଛନ୍ତି।
ବେଲପତ୍ର ଆଣିବେ ଶାଢୀ ଜୋଟି ହ୍ୟାଲୋ।
ହଁ କୁହନ୍ତୁ।
ଆପ୍ ବେଲପ୍ରତର ଚାରି ଗୋଟେ ଆଣିବେ ବେଲପତ୍ର ଚାରିଗୋଟି ଆଣିକି ଗୋଟେ ଗୋଲମରିଚ ଆଣିବେ। ପାନ ଭଳିଆ ମୋଡିକି ତାକୁ ପାଟିରେ ପକେଇକି ପାଣି ପିଇଦେବେ। ଆଉ କେତେ ଦିନି ହାଲୁକା ଲୁଣ
ଆପଣ ଡକ୍ଟର ଥିଲେ କି?
ନାଇଁ ମୁଁ କଳିଙ୍ଗ ହସ୍ପିଟାଲ ଥିଲି ଡକ୍ଟର ଏବେ ରିତାଡ଼ ହେଇଗଲି।
ଆଜ୍ଞା ଆଜ୍ଞା। ଆପଣ ଟିକେ ବୋହୁତୁ ମଜାଳିଆ ଲୋକ। ଆଜ୍ଞା ଆପଣ ଏବେ
ଆଜ୍ଞା
ଆପଣ ଏବେ କଖ କରୁଛନ୍ତି?
ମୁଁ ଅଛି ଯାଜପୁରୁ ଟାଉନୁ କୋର୍ଟ ଦେଖିଛନ୍ତି?
ଯାଜପୁରୁ ଟାଉନୁ କୋର୍ଟ ରେ ଅଛନ୍ତି।
ଆଜ୍ଞା ଡାଟା ଏଣ୍ଟ୍ରି ଅଫେଟର।
ଯାହା ଏଣ୍ଟ୍ରି ଅପେଟର କରୁଛନ୍ତି? ଆଜ୍ଞା ଆଜ୍ଞା। ତାହେଲେ ଆପଣ ତାହେଲେ ବୋହୁତ ବଡ ଇଏ
କଣ ଆଜ୍ଞା ଡାଟା ଏଣ୍ଟ୍ରି ଅପେଟ ରେ ବୋହୁତ ବଡ ଆଜ୍ଞା ଡାଟା ଏଣ୍ଟ୍ରି ଅପେଟ ରେ କହୁଛି ଛି ବା ମୁଁ କଣ ଓକିଲ କହିଲି।
ଡାଟା ଏଣ୍ଟ୍ରି ଆପଣଙ୍କର ବଡ ନୁହଁ?
ନାଇଁ ଆଜ୍ଞା ଦରଶ ହଜାର ଦରମା ଖାଇବା ପିଇବାକୁ ଦେଇକି ଆଉ କୋଉଠି ଆଉ ଡାଟା ଏଣ୍ଟ୍ରି ଅ ପୁରା ବଡ଼ ହେଲି।
ଦଶ ହଜାର ଦଉଛନ୍ତି। ଆଉ କେତେ ଦେବେ ଆପଣଙ୍କୁ?
ଦଶ ହଜାର ଟଙ୍କା ଆଜ୍ଞା ଆଜିକାଲି ଯୁଗ ରେ ଦଶ ହଜାର ଟଙ୍କା ଚଳିବ?
ଆଉ ଆପଣ କେତେ ନେବେ କହୁଛନ୍ତି?
ମିନିମମ୍ ତିରିଶ ହଜାର ହେଲେ ଚଳିବ। ଆପଣ କଣ କରନ୍ତି ଆପଣଙ୍କର ଆଜ୍ଞା ବ୍ୟାଙ୍କ ରେ ମୋ ଫର୍ମ ଚିରିଗଲା।
ଆଜ୍ଞା ଆଜ୍ଞା। ଆଜ୍ଞା ମୁଁ ତ ମାହାଙ୍ଗା ଥାନାରେ ଆଇ ଆଇ ସି ଅଛି ଆଜ୍ଞା। ଆଜ୍ଞା
ଆପଣଙ୍କ ଭାଇ ଅଛନ୍ତି ନା ରଞ୍ଜନ ଦୀପୁନୁ
ନାଇଁ ସିଏ ଅଛନ୍ତି ଏଠି ଆଉ ଦଶହାଲେବୁଲ ତଅସିଲିଦାର ଅଛନ୍ତି। ଆର୍ ଆଇ ଅଫିଛି ରେ ଅଛନ୍ତି।
ଦଶଦୁ
ଆଜ୍ଞା
ଆଉ ବନ୍ଧୁ କଣ କୁହନ୍ତୁ ଖାଇଥିଲେ କଣ ଆଜି? ଆଜ୍ଞା ବନ୍ଧୁ ବନ୍ଧୁ କୁହନ୍ତୁ। କଣ କହିଲେ ବନ୍ଧୁ। ବନ୍ଧୁ ଆପଣ ନେଟୱାର୍କ ଟିକେ ଅପ୍ ଡାଉନ୍ ହୋଉଚି। କଣ କହିଲେ ବନ୍ଧୁ? ହ୍ୟାଲୋ କଣ କହିଲେ ବନ୍ଧୁ? ହ୍ୟାଲୋ ବନ୍ଧୁ
ହ୍ୟାଲୋ।